ଆଉ ସାଙ୍ଗ ଭଲ ଅଛୁ? ଆଉ କଣ କରୁଛୁ? କଣ ହାଲୋ।
ଏଇନା ମିକଚର ଟିକେ ଖାଇଛି, ବିସ୍କୁଟ ଟିକେ ଖାଇଲି ଏଇ ତ ଫନ ପିନ ରେ ନିଜ ନିଜ ହୋମ ୱାର୍କ ଲେଖିବା ଗୋଟେ ଲେଖୁଥିଲି।
ଆଉ କଣ କଣ ଲେଖିବାକୁ କହିଥିଲେ?
ଏଇ ଆମର ଭୋକାବୁଲାରି ଗୁଡା ଲେଖିବାକୁ କହିଥିଲେ ଏସ ସି ଏସ ର।
ହେଲା ଆଉ କଣ କରିବା?
ଆ କଣ କରିବା, ଦେଢ ଲକ୍ଷ ପାଇଛ ପରା ଦୁଃଖ ଲାଗୁଛି। ଆଉ ଚାଲିଛି ଆଉ କଣ କରିବା?
ହଁ ହଉ ଚାଲୁ ଚାଲୁ ସଂସ୍ଥା ଚାଲୁ।
କ୍ଲାସ ଅଛି ନା ନାଇଁ ଆଜି, ତମର କ୍ଲାସ ଅଛି କି ନାଇଁ?
ଆମର କ୍ଲାସ ଥିଲା ଯେ, ଆମେ କରିଦେଇକି ପଳେଇ ଆଇଲୁ। ଆମର ଥିଲା ଦଶଟାରୁ ବାରଟା ପନ୍ଦର ଅଛି। ସାଢ଼େ ଦଶଟା ପନ୍ଦରରୁ ବାରଟା ପନ୍ଦର।
ଟା ପନ୍ଦର ରୁ ବାରଟା ପନ୍ଦର? ଆ କ୍ଲାସ କରିଲ ନା, ଖାଲି ବୟୋମେଟ୍ରିକ ଦେଇ ପଳେଇଆସିଲ?
କ୍ଲାସ କଲେ ବର୍ବାଦ ଜୀବନ ନଷ୍ଟ। ଖାଲି ଫେସ ବାୟୋମେଟ୍ରିକ ଦେଇକି ଆସିବା କଥା ଆଉ।
ହେଲେ ତମର ଏବେ ଜୀବନ ନଷ୍ଟ ହେଇନି ନା ହେଇଯିବ?
ହବାକୁ ଲାଗିଛି, ଆଉ ବାଟରେ ଅଧା ବାଟରେ ରେ ପହଞ୍ଚି ଆଉ।
ସେ ମୁହାଁମୁହିଁ ହେଇ ଗଲେଣି ନାଇଁ?
ହୁଁ ତୁ ବା ତୁ ବା ଫ୍ରାଙ୍କ ଫି ରେ ଜଏନ କରିଛୁ?
ହଁ।
ଭଲ।
ଜୀବନର କହିବାର ଆମ ଜୀବନର ବହୁତ ବଡ ଭୁଲ ଏଇଠି ଜଏନ ହେଇକି।
ରେଡି।
ବୁଝିଲ, ହଁ। ପିଲାମାନଙ୍କୁ ଆରେ ମତ କଲ କରିଥିଲେ।
ଯନ୍ତୁ ଫ୍ରାଙ୍କ ଫେନ ରୁ ବାହାରି ପଡିବି।
ସେଇପା ଲାଗୁଛି ସେମିତି ହିଁ ଲାଗୁଛି।
ଆଉ ତୋର ଏବେ ପ୍ଲସ ଟୁ ସରିଛି ପରା, ଆଉ କଣ ବି ଟେକ ଫି ଟେକ
ହଁ ସେମିତି ହଁ ଭାବୁଛି ଏବେ ବାପାର ଦେଢ ଲକ୍ଷ ଟଙ୍କା ଡେନ୍ସ ତ ମୁଁ ଯାଇଁ ଜଏନ ହେଇଗଲି।
ପଇସା ଅଭାବ କି?
ହଁ ଦେ-ଦେଖାଯାଉ ବର୍ଷ କରେ ଛାଡି ଦେଇଛି ଆଉ।
ହଁ ହୋ।
ଚାକିରି ନ ଦିଅନ୍ତୁ, ଏକାଥରେ ସେ ସ୍କୁଲ୍ ମାଷ୍ଟର କଣ ହେଲେ କରିଦେଇକି ପଳେଇବି।
ହଁ ହଉ ଗୋଟେ ସର୍ଟିଫିକେଟ ଥାଉ ପାଖରେ କାମରେ ଆସିବ।
ହଁ।
ଆଉ ତମର ପୁରା କଣ ବାଲି ଗୋଡି ଗୋଦାମ ଅଛି?
ବାଲି, ଗୋଡି ଗୋଦାମ ଅଛି କଣ ସାମାନ ଦରକାର କି?
ହାଁ? ଅଛି? ହଁ ଆମର ଘର ଟେ ତିଆରି ହବ ଯାଇ। ଇଟା-ଇଟା, ବାଲି, ଗୋଡି ଟିକେ ପଠେଇ ଥାନ୍ତ।
ହଁ ନିଶ୍ଚୟ ଏଇ ଗୋଟେ କହିବା କଥା କେତେ ଗାଡି ପ
କେତେ
ମାନେ ଗୋଟେ କଣ ପଠେଇବି କହ ଟ୍ରକ୍ ପଠେଇବି, ଖାଇବା
ହଁ ପଠେଇ ଦିଅ ଗୋଟେ ଟ୍ରକରେ ପଠେଇ ଦିଅ, ମୋ ଟ୍ରକ୍ ରେ ଇଟା, ଗୋଟେ ଟ୍ରକ ରେ ଇଟା ଗୋଟେ ଟ୍ରକ୍ ରେ ବାଲି ପଠେଇ ଦଉଚି। ହୁଁ।
ହଁ ଆଉ ମୁଁ ପଠେଇ ଦଉଛ ଆଉ। ଆଜି ରାତା ରାତି ପକେଇଦବ ବାରି ପଟେ ଆମର, କାଲି ସକାଳୁ ଘର ଆରମ୍ଭ। ହବ ତାହେଲେ ଆଉ।
ହେଲେ ତମେ ଆଜି ସନ୍ଧ୍ୟା ବେଳେ କି ଖରା ବେଳେ ଗାଡି ପଠେଇ ଦିଅ, ମୁଁ ସନ୍ଧ୍ୟାବେଳେ ମାଲ୍ ଲୋଡ୍ କରି ରାତି ରାତିରେ ପଠେଇଦେବି।
ହଁ ଦକାରେ। ହଁ ହଁ ଗୋ ହେଲେ କମିଥାନ୍ତା ଆ କେଟ୍ରି କେଟ୍ରିଂ କଲେ ମୁଁ ବୁଲ ବୁଲିବା ଠିଆ କରିବି ଇଥେରେ କଣ ଅଛି।
ହାଁ ଆମ ଆଡେ ଲୋକ ଅଛି। କ୍ୟାଟ୍ରୀଙ୍ଗ ଯାଇଥିଲି ବା କାଲି ଯାଇଥିଲି। ଏଇ ନା ଆସିଲା କୁ ଘଣ୍ଟେ ହେଲା ଘଣ୍ଟେ ସାଢେ ଘଣ୍ଟେ ହେଇ ଗଲାଣି।
ହଁ ଆଉ କ୍ଲାସ ତମର ନାହିଁ ବୋଧେ।
କାଟୁଛି ଶଇଚି।
ହଁ ହଁ ବାବୁ ଲୋକ ତମେ ଆଉ କଣ କରିବ। ଆଉ ଆସ ଯିବା ପୁରୀ ବୁଲିଆକୁ ଟିକେ। ହଁ।
ଖାଲି ପୁରୀ କଣ ଭଲ ଲାଗିବ କି ଗଲେ ପୁରି। ପୁରୀ, କୋଣାର୍କ, ବିଚ୍, ଇଣ୍ଟର ନ୍ୟାସନାଲ ଅଛି। ଏବେ ତିଆରି ହଉଛି ସେଇ ଜାଗାରେ ବୁଲିବା ଆଉ କୋଉ କୋଉ ଜାଗା ବୁଲିକି ଆସି।
ଆଉ ଆସୁନ ୟାଡେ ନହେଲେ ଟିକେ। ହାଁ ହଁ ଆସୁନ ବରୁଣେଇ ତମକୁ ପ ପାହାଡ ଉ ଉପର ବୁଲେଇ ଦେବି ପୁରା।
ସେଟା କଣ ହିଲ ଷ୍ଟେସନ ନା ନା କଣ? ଆଛା ମାନେ ସେଠୀ ଫେମସ। ଖୋର୍ଦ୍ଧା କୁ ନାଇଁ।
ହଁ ଆରେ ଆମର ଭୁବନେଶ୍ଵର ଯୋଉ ସାହି ଟାକୁ ଯିବା। ଗୋଟେ ସାଇ ନାହିଁ ଆମର।
ହ ହ
ଏ ଏପଟ ବାରିପଟେ ବା ଆମର ଭୁବନେଶ୍ୱର ରେ ଗୋଟେ ଅଛି ଏ -କ କଣ ହେଟା। ସେ ଯୋଉ ଆମର। ଅ କୃଷ୍ଣ କୁଞ୍ଜ ବିହାର ନା କଣ ହେଟା। ଏଇଠି ଆସ ବୁଲାବୁଲି କର ଆମ ମେଷ ଅଛି ବୁଲିବ।
ଆଚ୍ଛା ଠିକ ଅଛି ଆଉ ବୁଲିବା ଏଇନା ଏ ଏଇକି ଯିବା। ୱାନଡେଲା ଯିବା ଖରା ଦିନେ ଟିକେ ଗାଧେଇଆକୁ ଭଲ ଲାଗିବ।
ଦି ଥର ବୁଲିକି ପଳେଇ ଆଇଲିଇଁ। ଟିକେଟ ଅଛି ଆମର ନଅଶ। ଶ ଅନେଶୋତ ନା ସାତଶ ଅନେଶୋତ ଏମତି କେତେ ଗୋଟା ଅଛି।
ଆରେ ଏବେ ଏବେ ପା ଅଫର ଚାଲିଛି ଚାରିଶ ଅନେଶୋତ ରେ ଗୋଟେ।
ବାରଶ ଟଙ୍କା ନେଖା ଦେଇକି।
ଏବେ ଅଫର ଚାଲିଛି ଚାରିଶ ଅନେଶୋତ ଗୋଟେ ମାନେ ଗୋଟେ। ପାଆଁସ ଟଆଁ ଆଉ।
ଆଉ ଭଲ ଶସ୍ତାରେ ଯିବ ବୁଲିକି ଆସିବ ଆଉ। ଏ ତାଙ୍କର ବେପାର ହଉନଥିବ ମ ହେଇପାଇଁ ଶସ୍ତାରେ ଛାଡି ଦଉଥିବେ। ହ
ହଁ ହେଇଥିବ ବୋଧେ ସେଇ।
ହଉ ଦେଖ ଚଳା ଯାହା। ଯେମିତି କରିକି ଆମର ୱାନଡ୍ରେଲାଟା ବୁଲିଯାଅ ୱାନଡ୍ରେଲା ରେ ଭଲ ଭଲ ଅଛି ସୁବିଧା।
ହଁ।
ସେଠି ଅଛି ତମକୁ ନବ ତିନି ମହଲା ଉପରୁକୁ ଯିଏ ପିନିଥିବ ଆଇଡି।
ଫ୍ରୀ ନା ସବୁ ଖାଲି ଆରେ ମୁଁ କଣ ପଚାରେ ଶୁଣୁନ। ଏବେ ଭିତରୁକୁ ନା ଏବେ ଟିକଟ ଟା କାଟିିବ ପାଆଁଶ ଟଙ୍କା। ହେଲା ପାଆଁଶ ଟଙ୍କା ଦେଇ ଟିକଟ ଟା କାଟିବ ଭିତରକୁ ଗଲେ ରାଇଡ ଫାଇଡ ସବୁ ଫ୍ରି ନା ତାଇଁକି ପୁଣି ପଇସା ଦବାକୁ ପଡୁଛି।
ତାଙ୍କେ ସବୁ ଫ୍ରି ଆଉ ପଇସା କିଛି ଦକାର ନା। ଏରା ସବୁ ମାହାଳିଆରେ ବୁଲିବ ଖା ଖାଇବା ଦି ଓଳି ଆଉ ଗାଧୁଆ ମାଧୁଆ। ସବୁ ମାହାଳିଆ ରାଇଟ ଫାଇଟ୍ ସବୁ ମାହାଳିଆ। ନାଇଁ ଡ୍ରେସ ତମକୁ କିଣିବାକୁ ପଡିବ।
ଦିନିଆ।
ଡ୍ରେସ କିଣିବାକୁ ପଡିବ ଡ୍ରେସ ବେଶୀ ନାହିଁ ଆମର ପାଆଁସ ଟଙ୍କା ଭିତରେ ଡ୍ରେସ୍ ଦିଟା ହେଇଯିବ। ହଳେ ଆଉ ସବୁ ଶସ୍ତା ଦେଖିଲେ ହବ କି? ଖାଇବାକୁ ଖାଇବାକୁ ଦେବେ ସ ଖାଳେ ଯଦି ସଖାଳୁ ସଖାଳୁ ଯାଇଥିବ। ଆ ମନିଙ୍ଗ ରେ ଦେଇଦେବେ ତମକୁ କଣ ଅ ଆଉ ଉପମା ଦେଇଦେବେ ଉପମା ଘୁଗୁନି। ଆ ଦି ପରେ ବିରିୟାନୀ ନହେଲେ ତମେ ଭାତ ଖାଅ ଯଦି ଚାହିଁବ। ଖାଇବ ଆଉ ଚାରିଟା ବେଳକୁ ସିଙ୍ଗେଡାକୁ ଚାହା। ଫେମସ ଆଣ୍ଡ୍ରଲାରେ। ଯେତେ ବୁଲି ପାରିବ ରାତି ଖାଲି ଯେତିକ କ୍ଲୋଜ ହବ ହେ ତିକିବେଳେ ବାହାରିବ ଯଦି ବାହରିବ ନ ହେଲେ ତମ ଇଛା ତମେ ଯେତବେଳୁକୁ ବାହାରିପାରିବ।
ଆଛା ଆମ ଇଏ ଆମେ ଯେତବେଳେ ବାହାରି ପାରୁନାଇଁ ହେଲେ ଗୋଟେ ରାଇଡ ଅଛି।
ଗୋଟେ ରାଇଡି ଅଛି ତମକୁ ନବ ତିନି ମହଲା ଦି ମିଣ୍ଟିର ରାଇଡି ତିନି ମହଲା ଓପୁରୁକୁ ନବ ପୁରା ମାନେ ଆଇଁଲା ବେଳକୁ ତମ ଯେମିତି କିଡିନି ଟା ବାହାରି ପଡୁଥିବ ବାହାରକୁ। ଏଇନି ଲାଗିବ ଆଉ ତାପରେ ଆମର ଅଛି କଣ କହିଲ ଗୋ ଟେ ଅଛି କଖାରୁ ରାଇଡି କଖାରୁ ଭିତରେ ପୁରେଇକି ନବ ଦି ତିନଟା କଖାରୁ ଥିବ। ତା ଭିତରେ ପୁରେଇକି ନେଇକି ଯିବ ତାପରେ ଅଛି ଆମର ଏମିତି ରାମଦୋଳି ଅଛି। ଚି ତାପରେ କେ କେତେ କଣ ଅଛି ଏମତି ଆଉ ଗୋଟେ ସୁମିଙ୍ଗ ପୁଲ ଭଳିଆ ଅଛି ଏଥିରେ ଘ ଣ୍ଟାକୁ ଥରେ ଆସିବ ଲହଡି।
ହଁ।
ଆଉ ମାନେ ସମୁଦ୍ର ଇଏ ଆଉ ଫିଲିଙ୍ଗ ଆଉ।
ଆଚ୍ଛା ଆଛା ହେଲା।
ତ ମଛି।
ମାନେ ପଇସା ବାହାରି ପଡେ ତ?
ବୁଲି ଆସିବା।
ଯିବା କୋଉ ଦିନ ଗୋଟେ ଆଉ।
ହଁ ଆରେ ପାଆଁଶ ଟଙ୍କା କଣ ଦିଟା କ୍ୟାଣ୍ଟିନି ଗଲେ ପଇସା ଭାରି ପଡିବ ଆରା। ଏରେ ଆଚ୍ଛା ଆମର ଏଇଠୁ କେତେ କିଲୋମିଟର ବୟସ?
ଆ ଏଇଠୁ ହବ କେତେ କୋଡିଏ ପଚିଶ ହବ ଆଉ।
କୋଡିଏ ପଚି
ହଁ ହଁ ପଳେଇ ଆମର ଲ ଯାଉଚି ସେଇ ବାଟ ଦେଇକି ଆମ ବସ।
ଆମ ବହୁତ
ହଁ ହଁ ସିଏ ନବ କେ ତେ କୋଡିଏ ପଚିଶ ଟଙ୍କା ନବ। କେତେ ନବ?
ଆଚ୍ଛା ହେଲେ ତ ଭଲ କଥା ଆଉ ଏଇନା ପଳେଇବା।
ହଉ ତମେ ଆସ ମୁଁ ତ ଏଠି ଅଛି ପଳେଇବା ଏଇଠୁ ଡାଇରେକ୍ଟ ଆଉ।
ବାର ଦିନ ପଳେଇବା କି?
ହଁ ଚାଲୁନ ପୁରୀ କୋଉ ଦିନ ଯିବା?
ୱାଣ୍ଡେଲା ଯାଇକି ଆସିବା।
ପୁରୀ କୋଉ ଦିନ ଯିବା? ୱାଣ୍ଡ୍ରେଲା ଟା ହେଲେ ପୁରୀ ଟିକେ ଯାଇଥିଲେ
ପୁରୀ ଏବେ ନାଇଁ ପୁରୀ ର ଏବେ ରଥଯାତ୍ରା ହବ ରଥଯାତ୍ରାକୁ ଯିବା ପୁରୀ।
ଆ ରଥଯାତ୍ରା ଟା ଗହଳିରେ କୁଆ ବୁଲି ପାରିବ?
ନହେଲେ ସୁନାବେସକୁ ଯିବା ନହେଲେ ବାହୁଡାକୁ ଯିବା।
ହଉ ଆଉ ତମ ଇଛା ଯୋଉ ଦିନ ଆସ ଆଉ।
ନା ଏବେ ଆମେ ପ୍ରଶାନ୍ତ ହେରିକା ବାହାରିଚୁ ଏଇନା ବୁଲିବାକୁ। ଯଦି ଆସିବ ତମେ ଆମଥିଲେ ପଳେଇ ଆସୁନ।
ଆ କିଏ ପ୍ରଶାନ୍ତ? ଆ ସିଏ ତମକୁ ବାଟରେ କାଙ୍ଗାଳ କରିକି ଛାଡି଼ବ।
କଣ କରିବା ପିଲାଟା କିଛି ବୁଝୁନି କାନ୍ଦୁଚି।
ହଉ ହଉ।
ସେ ପିକନିକ୍ ଗଲେ ମଧ୍ୟ ସେ ଫ୍ରି ଫାୟାର ଖେଳରେ ଲାଗିବ।
ଆରେ ତାକୁ ହେଇ ପୁରୀ ଗଲାବେଳେ ବାଟରେ ପେଳିଦବ ଟ୍ରେନ ରୁ
କଣ କରିବା ଆଉ।
ଆଉ ଆସ ଯିବା କହୁନ ଆମ ଅଛି ଯେ ଆମର ଏଠି ଆଉ ଲିଙ୍ଗରାଜ୍ ହେଇକା ଟିକେ ଯିବା ବୁଲାବୁଲି କରିବା ଭୁବନେଶ୍ବର ଆସ କେତେ ବାଟ
ଚାଲୁନ ଏଇନା ମୁଁ ଏବେ ଫ୍ରି ଅଛି ଆଜି ମୋର କିଛି କାମ ନାହିଁ। ହୁଁ ଆଜି ଶନିବାର ରବିବାର ଦି ଦିନି କିଛି କାମ ନାହିଁ ଚାଲୁନ ରାମ ମନ୍ଦିର ଆଡେ ଯିବା ପୁରୀର ଏ ପୁରୀ କହିଲି ଭୁବନେଶ୍ଵର ହଁ ରାମ ମନ୍ଦିର ଯିବା ଆଉ।
ହଁ ଆସ।
ଆଉ ତମେ କୋଉଠୁ ଅ
ଆ ଯ ଆଉ ତମ ଦ୍ବିପ୍ରହର ଆଜି କଣ ଖାଇବା ପିଇବା ହେଇଛି? ଆଁ
ହଁ ହଁ ତମ ତମେ ଅ ଅଛ କୋଉଠି ଗାଡ଼ି ସାଉଣ୍ଡୁ ଶୁଭୁଚି?
ଏ ଆମର ଟିକେ ଫ୍ୟାନ ଟା ଲାଗିଛି ତ ଟିକେ ଗୋଟେ ମୁଣ୍ଡ ଉପରେ ଗୋଟେ ଆଉ ସାଇଡ଼୍ ରେ ଗୋଟେ ଫ୍ୟାନ୍ ଲାଗିଛି ତ। ଟିକେ ବେଶୀ ଜୋର୍ ପବନ ହଉଛି ଆଉ।
ମୁଁ ଆଉ ମୁଁ କଣ ଭାବୁଛି ଗାଡ଼ି ରେ କୁଆଡ଼େ ଯାଉଛନ୍ତି ନା କଣ ଗାଡ଼ି ରି ଯାଇକି କ କଥା ହେବା ଉଚିତ୍ ନୁହେଁ।
ନାଁ ନାଇଁ ଆମରେ ଫ୍ୟାନ ଟା ଲାଗିଛି ତ ସାଇଟ୍ ରେ ସବୁ। ଆ ବହୁତ୍ ଜୋ ଜୋର୍ ପବନ ଟା ହଉଛି ଆଉ‌।
ହେଲା ହେଲା ତୋର ଠିକ୍ ଅଛି।
ଓ ହଉ ଆଉ ଯୋଉ ତମର ଆଜି ଖାଇବା ଆଉ କଣ ଦି ପ୍ରହର ଆଜି?
ଖାଇବାକୁ ଆଜି ଭାତ ଆଳୁ କଷା ବୋଧେ।
ଆଳୁ କଷା ହଉଛି ଆଣ୍ଟି ଆଇଥିଲେ ରୋଷେଇ କରିବାକୁ ତାହେଲେ।
ଆଣ୍ଟି ଆସିଲେ ରୋଷେଇ କରିବେ ଆଉ।
ଆଣ୍ଟି ଙ୍କ ରୋଷେଇ ତ ଭଲ ଆଉ।
ଆଣ୍ଟି ରୋଷେଇ ଏକ ନମ୍ବର ବା କହିବାକୁ ନାହିଁ। ଆଣ୍ଟି ପାଇଁ ପାନ ଦିଟା ଆଣି ଦଉନ ଖାଇବେ।
ତମର କେତେ ମାସେ ହେଲାଣି ଆସିବାର ଏଠିକି? ମାସେ ହେଇନି ହବ ହବ ବୋଲି ହଉଛି ହବ ଆଉ।
ବିଶ୍ୱ ବିଶ୍ୱଜିତ। ସେଇ ରୁମ୍ ରେ ଅଛି କଥା ହଉଛି।
ହ୍ୟାଲୋ।
ହଁ ଏଇନା ଆଣ୍ଟି ପଚାରୁଛନ୍ତି କାହା ସହିତ କଥା ହଉଚୁ।
ଆଣ୍ଟି ଙ୍କି କହ ସେ କଥା ହେଇକି ଆଉ ପାଞ୍ଚ ଦଶ ମିନିଟ୍ ପରେ ଆଉଚି। ଟେନସନ୍ ନାଁଇ ଅ ହ ଆଉ ଆରେ କମ୍ପ୍ୟୁଟର ଯିବୁ।
କମ୍ପ୍ୟୁଟର ଆଜ୍ଞା ଯିବିନି ଭାବୁଛି ଆଉ ଦୁଇ ତିନି ମାସ ଗଲେ ଯିବି।
ଆବେ ଦୁଇ ତିନି ମାସ ପରେ କଣ ପାଇଁ ଯିବୁ ଏକାଥର ତ ଛଅ ମାସିଆ କରିଦିଅନ୍ତୁ ଏଇଠୁ ଏଇନା। ଗୋଟେ ଗୋଟେ ପାର୍ଟ ଟାଇମ୍ ଜବ୍ ଟେ ଲାଗି ଯାଆନ୍ତା ଡାଟା ଏଣ୍ଟ୍ରି ରେ
ହଁ ଯେ କୁନୁଅ। ଛଅ ମାସଆ କୋର୍ସ ସିନା କରିବା ଟ କେତେ ଟଙ୍କା କେତେ?
ଚାରି ହଜାର।
ତିନି ହଜାର ପାଞ୍ଚଶହ ପା।
ନାଇଁ ଏବେ ଚାରି ହଜାର ହେଇଯାଇଚି। କ୍ୟାସେ ଅଛି। ପେଟ ବଢିଗଲାଣି ଆଉ କଣ କରିବା ଏଠି ରହିଲା ମାନେ ଖାଇ ପିଇି ପେଟ ବଢିବା ଟା ବଢିବ।
ହଉ ଦେଖିବା ମୋ ପାଖରେ ପଇସା ନାହିଁ ଏଇନା। ପଇସା ଏଡଜଷ୍ଟ ହେଲା ପରେ ଦେଖିବି।
ପଇସା ତମେ ମେସେରେ ରହିଲ ଦେଲ ମାନେ ପଇସା ରଖିବା କଥା ଘରେ ଦେବେନିକି ବ୍ୟସ୍ତ କଣ ପାଇଁ ଏତେ
ଘରେ କେତେ ମାଗିବ ଘରେ ରେ ବାପା ଆଠଧ ଦେଢ ଲକ୍ଷ ଦୁଇ ଲକ୍ଷ
ପଇସା ହବ।
ପଇସା କଲେ ଟ୍ରେଂଡି ପଇସା ଅଲଗା। ଏ ପଇସା ଅଲଗା ଆଣିଛନ୍ତି କି ନାଇଁ? ସେ ପଇସା ଅଲଗା କାମ କୁ ଯାଉଛି।
ହଁ ହଉ ତାହେଲେ ଭଲ ଭଲ କାମ ଦାମ କଲେ ଭଲ ପଇସା ଟିକେ ଇନକମ୍ କରିବା କଥା।